ହାଲୋ।
ହାଲୋ।
ହଁ କୁହ କୁହ।
ତୁ ଏଇଠୁ କେତେ ଦୂରରେ ରହୁଛୁ ଆକ୍ଚୁଆଲି?
ମାନେ କୋଉ ଜାଗାରୁ?
ଆଁ?
କୋଉ ଜାଗାରୁ?
ଏଇ ଆମ କଲେଜରୁୁ।
ତମ କଲେଜ ପ୍ରପର ଯେ ଏକ ନମ୍ବର ହାଟ ରହୁଛି। ମୋ ତମ କଲେଜଠୁ ପ୍ରପର ଆମ ଘ-ଘର ଦୂର ହଉଛି ଚାରିରୁ ପାଞ୍ଚ କିଲୋମିଟର କି ଛଅ କିଲୋମିଟର ଭଳିଆ ହବ। ହାଇଏଷ୍ଟ ଆ ହାଇଏଷ୍ଟ ଯାଇ ଯାଇ ଛଅ କିଲୋମିଟର ହବ, ଲୋଏଷ୍ଟ ଯାଇ ଯାଇ ଚାରିରୁ ପାଞ୍ଚ କିଲୋମିଟର ହବ।
ଆଚ୍ଛା। ଚାର୍ଜ ବହୁତ୍ ଚାର୍ଜ ହଁ ହଁ।
ଆରେ ମୁଁ ଦେଖିଲି ମୁଁ କା ହାଲୋ ଆରେ ମୁଁ ଘ ନା କାଲି ପରଦିନ ଏମିତି ଦିଦି ମେସେଜ କରିଛନ୍ତି ସ୍ନେହା ଦିିଦି ତାଙ୍କ ଡିପ୍ କି ଫଟୋ ଦେଖିଦେଲି ମୁଁ ଭାବିଲି ମାନେ କଥା କହୁଛନ୍ତି ନରମ ମାନେ ଗ୍ୟାଙ୍ଗଷ୍ଟର ଭଳିଆ ଲୁକ୍ ଧରିକି ବସିଛନ୍ତି ପୁଣି ସେଥେରେ ଗୋ ପିଙ୍କ୍ ଫିଲ୍ଟର ମୁଁ ଭାବିଲି ଫାଷ୍ଟେ
ତା ଷ୍ଟୋରି ତୋର ଶୋ କରୁନି ନା ଷ୍ଟାଟସ୍?
ନାଁ ଷ୍ଟାଟସ୍ ଦେଖିନି।
ଷ୍ଟାଟସ୍ ଦେଖିବୁ ତୋ ଦିଦି କେମିତି ପକେଇଛି। ତୋ ଦିଦି ଗ୍ୟାଙ୍ଗଷ୍ଟାର୍। ତୋ ଦିଦି ତାକୁ ଏଇଡ଼େ ଉଁ ଧରି ଆଣ କହିଲେ ସେ ମାରି ଆଣିବ।
ମାନେ କଣ କହିଲେ ତା ମାନେ କଣ?
ମାନେ ତୁ ଯଦି କହିବୁ ଆଉ ଦିଦି ମତେ ସେ ପିଲାଟା ହଇରାଣ କର୍ ତାକୁ ଟିକେ ଡ ମାନେ ଡଲକେଇ ତାକୁ ଧରି ଆଣ ବୋଲେନିକି ସେ ତାକୁ ମାରି ସେଇ ଟାଇପର ଆଉ। ହୁଁ। ଖାଲି ତା ହାତେରେ ଖାଲି ଯୋଉ କୁହନ୍ତି ନା ଭଗବାନ ଯୋଉ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ବନ୍ଧୁକଟେ ଦେଇନାହାନ୍ତି।
ସେ ଡାଇରେକ୍ଟ ସୁଟ୍-ସୁଟ୍ ଆଉଟ୍ ଆଉ।
ହୁଁ।
ଯାହାହଉ ଗୋଟେ ଗ୍ୟାଙ୍ଗଷ୍ଟର ଭଉଣୀ ମୁଁ ପାଇଛି ଆଉ।
ସେଇଆ ବା ତୋ ଦିଦି ଆକ୍ଚୁଆଲି କଣ କହିଲୁ ସିଲେକ୍ସନ ହେଇଥିଲା କୋଉଟାରେ ଯିଆ ପାଇଁ କହିବି ନା ସ୍ ଏଇ ଯୋଉଁ ଖତରୋକି ଖିଲାଡ଼ି ହେଲା। ତୋ ଦିଦି ମନା କରିଦେଲା ଆଉ।
ଖତରୋକି ଖିଲାଡି ଯୋଉ ଆମ ହଷ୍ଟେଲରେ ଯୋଉ ଚାଲିଛି ସୋ ମାନେ ସ୍କ୍ରିପଟେଡ୍ ଖତରୋକି ଖିଲାଡି କରୁଛନ୍ତି ଟିଆ ଟାୟାର ଉପରେ ଡେଇଁବେ, ପାଣି ଭିତେରେ ଦି ମୁଣ୍ଡି ବୁଡି ଦେଇକି ହୁ ହୁ ହୁ ହୁ ହୋଇ ଡାକିବେ ସେଇଭଳିଆ ତ?
ସେଇଆ ବା। ତୋ ଦିଦି ପାଖୁକୁ କଲ ଆସିଥିଲା ଖତରୋକି ଖିଲାଡି ଯିବା ପାଇଁ ଯେ ଆମେ ମନା କଲୁ ତୁ ଯାଆନା ବୋଲି ଆଉ।
ଆଚ୍ଛା ଆଚ୍ଛା ଜାଣିଛ ତ ସିଏ ଜିତିକି ଆସିବ ଛାଡିଲନି ସେଥିପାଇଁ ଆଉ।
ହଁ ବା କହିଲା ବହୁତ ପଇସା ଅଛି ଆପ୍ ପଣଙ୍କୁ ସେଇଠି ଯାଇକି ମୁଁ କାହିଁ ଆପଣଙ୍କକୁ ଏତେ ସୋ ଅଫ୍ କରେଇବି ମୁଁ କାହିଁ ପଇସା ନେବି ମୋ ପାଖେରେ ଅଲରେଡି ବହୁତ ପଇସା ଅଛି। ତାକୁ ଦଉଥିଲି ଦି କୋଟି ଟଙ୍କା ଦି କୋଟି ଟଙ୍କା ଅଫର କଲେ ସେ ନାହିଁ କଲା।
ଆରେ ଦେଖ ସିଏ ଚାହିଁଥିଲେ ସେ ଯେ ଏକାଥରେ ତାଙ୍କ ଇଏଟାକୁ କିଣି ଦେଇଥାଆନ୍ତେ।
ଉ ଆକଚୁଆଲି ମୁଁ ଟିକେ ବେଶୀ ଯାଜପୁରିଆ ହେଇଗଲି।
ନା ମୁଁ କହିଥିଲି ସେମିତି ଟିକେ ଆଉ କହିଥିଲି ତମେ ତମ ପବନଟା ମାରିଦେଲ ମୁଁ ଏକ୍ସଟ୍ରିମଲେବୁଲ ପବନ ମାରିଦେଲି ଅସୁବିଧା କଣ ହେଲା?
ହୁ ଆଉ କଣ ଖାଇଛୁ? କଣ ଖାଇଛୁ?
ମୁଁ ଦିନ ସାରା ଚିକେନ
ହୁଁ କହ?
ମୁଁ କହିଲି ଏଲୋ କଲର୍ ଚିକେନ୍ ଖେଳୁଛି।
ଚିକେନ। ହଁ ଆମ୍ଭେ ଚିକେନ ଖାଇଛୁ ନଦି କିି ମୁଁ ଚିକେନ ଖାଇଛି ଆଜି।
ଏବେ ମୁଁ ବିନା ପ୍ଲେଟ୍ ଗାଁକୁ ପଳେଇ ଆଇଛି ନା ସକାଳୁ ଆସିକି ଚିକେନ ଖାଇଲି। ଚିକେନ ପରଟାକୁ ଚିକେନ କିମା ପରଟା କୁ ମାନେ କଣ କରିଥିଲେ ଖାଇଲେ ଦିପହରେ ପୁଣି ସନ୍ଧ୍ୟାବେଳେ ଚିକେନ କୁ ଚିକେନ ତରକାରୀ ଗୁଲଗୁଲା ପୁଣି ରାତି ମଟନ କରଛନ୍ତି ଆ ଆଜି ସରିଲା ଆଉ।
ତାପ ଓ ହଁ ମୁଁ ତ ଏଇ ଆମର ବା ଆଜି ଦେଇ ଥିଲେ ଚିକେନ ଖାଇତେ ସଡେ ଚିକେନ ରାତିରେ କଣ ଦେବେ କି ଜାଣି?
ଆରେ ତମେ ତମେ ଗୋଟେ ଟାଇମ୍ ଖାଇଲ ମାନେ ମୁଁ ଏଇଠି କେତେ ମାନେ ସକାଳଠୁ ଖାଉ ଚିକେନ ମାନ ସକାଳୁ ଉଠିକି ଆସିକି ବ୍ରେକ୍ ଫାଷ୍ଟ ଦେଖ ଚିକେନ କିମାକୁ କୋଉ ତରକାରୀ ସେ ନନଭେଜ ଚକୋଲେଟ କଣ ହେଇଥିଲା?
ତୁ କାହିଁକି କହୁଛୁ ହେରା ଆମକୁ ହେଲେ କିଛି ଖାଇତେ ମିଳୁନି ତୁ ହେରା କହିକି ଯେ ଆମର ଲାଳସ ବଢ଼ାଉଛି ଆଉ କିଛି ନାଇ।
ହଉ ତମ ଯ ଆଉ ଟିକେ ମାନ ଆମ ଘରକୁ ପଳେଇ ଆସ ମୁଁ ଖାଇବା କରି ଦେଇ ଦେବି ମୋ ମାମା ଅଛି ବନେଇକି ଖାଇବ।
ଆମେ ଯିବୁ ତମ ଘରକୁ ବୋଲ ଦେ ତମ ଘରେ ତୁ ଖାଇବା ବନେଇି ଦବୁ ଆଣ୍ଟି କୁ କହିବୁ ବନେଇକି ଦେବେ।
ହଁ ହଁ ମୁଁ ମନା କରୁଚି ନା କଣ ଇଏ ଗୋଟେ କଥା।
ଏଇଟା ତ ମାତ୍ର ଛଅ କିଲୋମିଟର ଆରାମସେ ରାପିଡୋ କରିବୁ। ମୁଁ ଆମ ଘର ଲୋକେସନ ଦେଇଦବୁ ପକ
କଥା ଗୋଟେ ଶୁଣ ରାପିଡୋ ଶହେ ଟଙ୍କା ଦେଇକି ଆସିବା ବେଟର ମୋ ବସରେ ଆଇଲେ ମୋ ଘରକୁ ଆ ଦଶ ଟଙ୍କା ଦେଇକି ଆସିବ।
ମୋ ବସରେ ଦଶ ଟଙ୍କାରେ ବସିକି ପଳେ ମୁଁ ଆଉ କଣ ଏଇଠି ଗୋଟେ ଦିନ ପାଇଁ ଆପ୍ଲିକେସନ୍ ଦେଇଦେବୁ ଆମେ ଯାଉଛୁ ହଷ୍ଟେଲରୁ ଗୋଟେ ଦିନ ପାଇଁ ତମ ଘରକୁ ସକାଳୁ ସକାଳୁ ଯିବୁ ବୁଲିକି ଖାଇ ପିଇ ଏଞଜୟ କରିକି ଆମକୁ ଆଣି ପଳେଇ ଆଇବୁ ରାତି ରାତିରେ ନାହିଁ ତ ସନ୍ଧ୍ୟାବେଳକୁ ପଳେଇ ଆଇବୁ ଆଉ
ହଁ ହଁ ଆସ ଆସ ଆସ।
ହଉ ଆଉ। ତୁ ଏଇ ବିଜେପି କଲେଜ ଆସି ପାଠ ପଢ଼େତି?
ମୁଁ ବିଜେପିରେ କି ବଲି ମୋ ଦୁଃଖ ଗଲା ବିଜେପି ପଢିଲେ ମୁଁ ଶହେ ତିନି ପାଞ୍ଚି ଯାହା ହେରି ଆହୁରି ମୁଁ ରାଜଧାନି
ରାଜଧାନୀ ରାଜଧାନୀ ମାନେ କୋଉ ପଟେ ହେରା କି ମାନେ ଜାଣିଛି ଭୁବନେଶ୍ୱର କୋଉ ହେରା
ଖଣ୍ଡଗିରି ସାଇଡ ଖଣ୍ଡଗିରି ସାଇଡ ରାଜଧାନୀ କଲେଜ ରାଜଧାନୀ ୟୁନିଭର୍ସିଟି। ଟି ପ୍ଲସ୍ ଥ୍ରୀ ପାଇଁ କରିଛି।
ଓ ହୋ ରାଜଧାନୀଟା ୟୁନିଭର୍ସିଟି ଟା? ରାଜଧାନୀ ୟୁନିଭରସିଟି ଟା? ପବନ କରନି। ରାଜଧାନୀ ଉନିଭରସିଟି କଲେଜେ? ରାଜଧାନୀ ବା ଡିଗ୍ରୀ କଲେ
ଆଚ୍ଛା ଡ଼ିଗ୍ରୀ ୟୁନିଭରସିଟି ଏକ କଥା ହେଲାନି କି?
ହଁ ତୁ ପବନ କରନା ରମାଦେବୀ ହେଲା ୟୁନିଭର୍ସିଟି ଉତ୍କଳ ହେଲା ୟୁ ଜି ଏନ୍ କଲେଜ ହେଲା ୟୁନି ଭର ସିଟି ରେଭେନ୍ସା ହେଲା ୟୁନି ଟି।
ପୁଣ ଟିକେ ମୋ କଥା ଶୁଣ ଦେଖ ଯୋଉ କଲେଜରେ ଆମ ପଢୁଛ ସେ କଲେଜ ୟୁନିଭରସିଟିର ଆମ ପାଇଁ।
ହୁଁ କହ ଆ ମ କିଛି ରାଜଧାନୀ ଭୁବନେଶ୍ୱର ଯୋଉ କଲେଜ ସେଟା ରାଜଧାନୀ ଡିଗ୍ରୀ କଲେଜଟା।
ହଁ ରାଜଧାନୀ ଡିଗ୍ରୀ କଲେଜ ବିଜେପି ଅଟୋନୋମସ କଲେଜ ଦେଢହ ଦେଢଶହ ମାନେ ଅଟୋନୋମସ ଡିଗ୍ରୀ କଲେଜ। ୟୁିଭର୍ସିଟି ତ ଉତ୍କଳ ୟୁନଭର୍ସିଟି ଆଡି ୟୁନିର୍ସିଟି। ଆରେ ମୁଁ କହିଲି କଣ ମୋ କଥା ବୁଝ କ ଦେଖ ମୁଁ ତ ସେ ୟୁିଭର୍ସିଟି ତ ଯୋଉ କଲେଜରେ ପଢୁଛି ୟୁନିଭରସିଟି ୟୁନିଭରସିଟି ମାନେ ଗୋଟେ ଇମେଜ ମେଣ୍ଟେନ ଅଛି ନା?
ଆଣି ନଥିବ ତା କୁ କହିବୁ ଆମେ ଯଦି ଆଣିି ତାକୁ ଯଦି କହିବୁ ବୋଲି ତୁ ହିଁ
ଆରେ ଦେଖ ମୁଁ ତ ମୁଁ କହ ସି କହିଛି ମୁଁ ତ ମଜାରେ କଲି ତମ ମଜାରେ ୱେଟା ବୁଝ ଭାଇଟା କହୁ ତ ୱେଟା ବୁଝ ତମେ ତ ସିରିୟସ ନେଇକି ପୁରା କହୁଛ।
ଦେଖେ ଯେତେ ଯେ ମାନେ ମଜାକରେ କହୁଛୁ ମୁ ସିରିଅସ ନଉଛି। ତତେ ମଜାକରେ କହିବତେମଁ ସିରିଅସରେ କହିବି ମତେ ମଜାକ ନେଇଯିବି।
ଓଲଟା ଲୋକ
ହୁଁ। ମୁଡ୍ ଉପରେ ଡିପେଣ୍ଡ କରେ ମୁଁ କୋଉ କଥାଟା ନି
ଆଚ୍ଛା ଆଚ୍ଛା।
ଖାଇ ଦେଇେଛି ନା ମୁଡ ଠିକ ଅଛି ନା ସେ ସବୁକଥା ସିରିଏସ ସିରିଏସ।
ଓହୋ ତ ମୁମେ ତମେ ହଁ ମୁଡ ସ ଶଉଛି ଆଉ।
ମୋର ତ ମୋଟ ସଙ୍ଗେ ଅଲଗା ପ୍ରକାର ବୋଇଥିବି କାନ୍ଦିମି। ଶୋଇଥିବି ଉଠିକି ବସିକି ଭାବମି ଶୋଇବା ପୂର୍ବରୁ ଭାବି ଭାବି ଶୋଇମି। ଏଇଡ଼ା ହେଲା ଇଏ ହେଲା।
ହଁ ଦିଦି ବାଇଚାନ୍ସ ଯଦି ଭୁଲ ଭାଲ ଲୋକ ବାହାରି ପଡିଲେ ସରିଗଲା ଲୋକ ଜୀବନ ତ ବର୍ବାଦ ହେଇଗଲା।
ସିଏ ତା ଭାଗ୍ୟ ଯଦି ଭଲ ଥିବ ତ ଭଲ ଟାଇମରେ ମସ୍ତ ଲାଗିବ। ତ ଭାଗ୍ୟ ଖରାପ ଥିବ ଖରାପ ଟାଇମସନ୍ ଲାଗ ଶୁଣିଆ ଦି ପଦ ବାଟେ ବାଟେ ଯିବୁ ଆଉ କଣ?
ନା ଶୁଣିବ କି ତମେ ତାଙ୍କ ଜୀବନ ଫିବନ ନେଇଯିବ ଲାଷ୍ଟକୁ ପେପର୍ ରେ ବାହାରିବ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ।
ହତ୍ୟା ହତ୍ୟା ଗଲେ ଢଙ୍ଗର ମୋଡଛୁଙ୍ଗେ ଆମର ହଉନି।
ନା ସେଇଭଳି ହଉନ ତ ତାହଲେ ଠିକ ଅଛି ତାହେଲେ ଠିକ ତାହେଲେ ଠିକଠାକ ଆଜ୍ଞା?
ପିଟା ମରା ଯାକେ ମୁଡ଼ ଶୁଇଙ୍ଗ ହଉଛି ଖାଲି ତ ସାଙ୍ଗ ଗୋଟେ ମାଡ ଲାଗୁଥିଲା ଯେ ମୋର ହାତ ଗୋଡ ଫୁଲି ଯାଇଛି ଯାଇଥିଲା ଅଲ କଣ କହିଲୁ ଆମେ କାଲି ସକାଳୁ ସକାଳଙ୍କୁ ଡାକିଲେ ପ୍ରିନ୍ସିପାଲ ମ୍ୟାମ ଡାକୁଛନ୍ତି କହିକି ଆମକୁ ଭଣ୍ଡେଇକି ନେଇ ଗଲେ ହେଲା। ଆମେ ଗଲୁ ସେଇଠି କରାଟି କ୍ଲାସ ହଉ କରାଟି କ୍ଲାସ ରେ ବସେଇଦେଲେ। ସରି ସେଲ୍ଫ ଡିଫେନ୍ସ ସେଲ୍ଫ ଡିଫେନ୍ସ ହଉଥିଲା।
ହଁ ମାନେ ସେ ବି ଶିଖିଛୁ ଆଉ ମୁଁ କହିବିନି ଥାଉ।
ମୁଁ ବସିଥିଲି ହେଲା ଆମ ରୁମ୍ ଆସିଥିଲୁ ମୁଁ ବସିଥିଲୁ ନରମାଲ ଗୋଟେ ସାଙ୍ଗଟେ ଆସିକି ଯଷ୍ଟ ମୋ ସହ ଲାଗୁଥିଲା। କଣ ମୁଡ ସୁଇଙ୍ଗ ହେଲା ତାକୁ ଇନ କରିକି ଗୋଟେ ମାରିଦେଲି ହେଲା। ତାପରେ ହାତରେ ନ ଆସି ଗଲା ତା ହାତ ଫୁଲିଗଲା ହେଲା ସିଏ ଗୋଟେ ରାଗିକିନା ମତେ ମାରି ଦେଲା ମୁଁ ହାତ ଫୁଲି ଯାଇଛି।
ହଁ।
ମୋର କହୁଣୀ ଟା ଯୋଉଟା ହେଲା ବୁଲିି ଗଲା ମୋ କୋହୁଣିଟା ବାଜିଗଲା ତାର ଏଲବୋର୍ ହେଇକିନା। ଜଷ୍ଟ ଏଲବୋ ତଳକୁ ବେନ୍ ଚାଲାଣ ପୁରା ଟପ୍ ମାନେ ଅଲଗା ଭଲେବୁଲ ଟପ୍ ହେଇଯାଇଚି ଆଉ। ହଁ ବା ତାକୁ ନେଇ ଆଜି ଖୋଇକି ଆଣିଲକୁ ତା ମନ ଶାନ୍ତି।
ୱା
ପଡିଯାଇଚି ଆଉ ରାଗ ମୁଡ଼ ରେ ଆଉ ସିଏ ମୁଁ କଣ ଭାବୁଥିଲି ହେଲା ମୁଁ ଏମିତି ବହି ଖାତା ନେଲି ଜଷ୍ଟ ଫୋନ ଟେ ଏମିତି ସମଥିଙ୍କ ଭାବୁଥିଲି
ତ ମାଡ ଖାଇବୁଣି ତମେ ମାରିବ
ହି ହାଃ ହିଃ।
ୱା
ମୁଁ ନର୍ମାଲି ଏମିତି ବସିଥିଲି କଣ ଟେ ଏମିତି ସମଥିଙ୍କ ଭାବୁଥିଲି ୟା ଘରୁ ବୋ ଗାଳି ଶୁଣିଥିଲି ନା କଣ କଉଥିପାଇଁ ବାପା ଫୋନ୍ କରିଥିଲେ ମୋ ଫୋନ୍ ବିଜି ଆକଚୁଲି ମୋ ଫୋନ କଣ ହେଇଚି ମୁଁ ଜାଣିନି ବଟ୍ ତୁ ଜାଣିଚୁ କି ମାନେ ମୁଁ କାସହିତ କଥା ହଉଥିଲି ମୋ ଠିକି ମିସ୍କଲ ଆସୁନି ଆଉ
ମିସ୍କୁଲ
ନା
ଫୋନ ଟାକୁ ଥରେ ଯାଇକି ନେଟୱାର୍କ କୁ ଦେଖୁଥିଲେ ଦେଖିଥିବେ ଓରମ୍ବ ଓ ଓ ରୋମିଙ୍ଗ ଥିବ ରୋମିଙ୍ଗ ଟାକୁ ଯଦି ଅନ ଥିବ ଅଫ କରେଇଦବ ଆଉ ଫୋନ୍ ଟା କୁ ଥରେ ସ୍ୱଇଚି ଅଫ କରି ଅନ୍ କରିଦିଅ
ଓ ରୋମିଙ୍ଗ?
ହୁଁ।
ମାନେ ବୁଝିପାରିଲିନି?
ସେଟିଙ୍ଗ କୁ ଯା ସେଟିଙ୍ଗ କୁ ନେଟୱାର୍କ ଅ ନେ ନେଟୱାର୍କ ଫୋନ ଥିବ ସେଇକୁ ଦେଖିବ ନ ଓ ରମିଙ୍ଗ ଥିବ ଓ ରମିଙ୍ଗ ଥିଲେ ମାନେ ଓ ମିସ୍ କଲ୍ ଆସିବନି ଡାଇରେକ୍ଟ କଲ ଥିଲା ଅଟୋମେଟିକ କଲ୍ କଟ ହେଇଯିବ।
ଓହୋ ନାହିଁ ଆକ୍ଚୁଆଲି ମୁଁ କାହା ସହିତ କଥା ହଉଥିଲେ ଯିଏ ମତେ କଲ କରୁଚି ତାପଟେ ବ୍ୟସ୍ତ ଦେଖୁଚି ହେଲେ ମୋଠି ଶୋ କରୁନି ସେ ମୋତେ କଲ କରୁଚି କି ମୋଠିକି ମିସ ସ୍ କଲ ବି ଆସୁନି କି ମୋଠେ ସେ କଲ୍ କରିଚି ବୋଲି ମୁଁ ଜାଣିବି ପାରୁନି କାସହ କଥା ହେଲା ଟାଇମରେ
ଅନ କରିଦିଅ
ଓ ଦେଖିବା କଣ ହେଟା କହିଲୁ ଓ ରମିଙ୍ଗ୍ ନା?
ଆଜ୍ଞା।
ହଉ ସେଟା ଦେଖା ମୁଁ ହଉ
ହୁଁ।
ହେଇତି ପାଇଁ ଗାଳି ସୁଣିଲି କାଲି। କଥା ହଉଥିଲି ମୋ ସାଙ୍ଗ ସହିତ ମୋ ବାପା ଫୋନ ଚାରି ପାଞ୍ଚ ଥର ଫୋନ୍ କରୁ
ତମେ ତମେ ମାନେ ଗାଳି ଶୁଣିଚ ମୁଁ ଆଜି ଏଟାରେ ମାଡକ ଖଉଚି ମାନେ ପ୍ଲସ ଟୁ ସରିକି ପ୍ସ ଥ୍ରୀ ପଢିଲିନି ମୋ ବାପା ମୋତେ ସ କଲେଜ ମାରୁଚନ୍ତି
ମୁଁ ଟେନ୍ଥ ଯାକେ ମାଡ ଖାଇଚି ତାପରେ ମାଡ ଖାଇନି ଆଉ। ଆରେ ତ ମାନେ ପୁଅ ମାନେ ତମେ ବାହା ହେଇସାରିଲା ପାରେ ସାରିଲା ପରେ ବି ମାଡ ଖାଉଥିବ ସ୍ତ୍ରୀଠୁ ହେଲା।
ଆମ ଝିଅ ପିଲାମାନେ ଆମେ ବଡ଼ ହେଲା ପରେ ମାଡ଼ାମାଡ଼ି କରନ୍ତିନି ଘରେ ହଉ ମୁଁ ରଖୁଚି ହେଲେ ଆଁ? ହଁ ହଁଁ ହଁ ଆଁ?
ମୁଁ ତ କରିବି ନା?
କରିବି ନା? ତାର କେତେଟା କଲ୍ ରିସିଭ ହେଲାଣି ମୁଁ ଦେଖେ ବହୁତ କଲ ରିସିଭ କଲାଣି ନା ହେ ସେଥିପାଇଁ ଯଦି ୱାନ ଏଇଟି ମିନିଟ ଫୁଣି ହେଇଯିବ ତ ସିଏ ଆ
ଯଦି ଯଦି ମୁଁ କଲ ଟା କରୁଚି ଯଦି ହେଇନଥିଲା ଅ ହୋଉ ଦେଖିବା କହୁଚି